ହଁ।
ହଁ।
ଶୁଭିଲା?
ହଁ ହଁ। ମୋ କଥା ଶୁଣା ଯାଉଛି ତ?
ହଁ ହଁ ସୁବିଲା।
କଣ କରୁଚ?
ମୁଁ ଏଇନା ଚିକେନ କଷୁଛି।
ହଁ। କେମିତି କସନ୍ତି? କେମିତି କଣ କରନ୍ତି? ନା କେମିତି ତରକାରୀ କରନ୍ତି କୁହ ଟିକେ ମତେ। ନା
ହଉ ଶିଖିବା ପାଇଁ ଇଛା ଅଛି ତାହାଲେ।
ହଁ।
ଫାଷ୍ଟ ତେଲ ପକେଇବ, ତାପରେ ତେଜ ପତ୍ର ପକେଇ ପକେଇବ, ଯାହା ଗୋଟା ଗରମ ମସଲା ପକେଇବ, ତାପରେ ପିଆଜ ପକେଇବ, ପିଆଜ ଟିକେ ଟିକେ ବ୍ରାଉନ କଲର ହେଇ ସାରିଲା ପରେ, ତ ତାପରେ ମସଲା ପକେଇବ, ଯୋଉ ଅଦା ରସୁଣ ପେଷ୍ଟ ପକେଇକି ତାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଆଉ ଧଣିଆ ଗୁଣ୍ଡ, ଯାହା ସବୁ ଅଲଗା ମସଲା ଥିବ ଯାହା ତମ ପାଖରେ ଥିବ ଆଉ। ତ ପକେଇକି କଷିବ ଆଉ। ପାଗଟା ଟିକେ ମ ମସଲା ରୁ ତେଲ ଟିକେ ବାହାରି ଆସିଲେ ଜାଣିବୁ ମସଲା ଟା ଟିକେ ହେଇଗଲା। ହେଇ ସାରିଲା ପରେ ତାପରେ ଚିକେନ ପଡିବ। ଚିକେନ ପଡିକି ଘୋଡ଼େଇକି ତାକୁ କରିବ ଆଉ। ସିଝି ସାରିଲା ପରେ ପାଣି ଦେଇଦବ। ଲୁଣ ସ୍ଵାଦ ଅନୁସାରେ ପକେଇବ ଆଉ। ଯେତବେଳେ ପାରିବ ସେତବେଳେ ପଚାରିଦବ ଆଉଥରେ ମୁଁ କହିବେବି ନି।
ପକୋଡା ଫକୋଡା ଆସେ? ତା ପକୋଡା କେମିତି ବନାନ୍ତି ସବୁ?
କଣ କହିଲେ?
ପକୋଡା କେମିତି ବନାନ୍ତି?
ପକୋଡା ବନାନ୍ତି, ଚିକେନ ଆଣିବ ତାପରେ କନଫ୍ଲୋର ପାଉଡର ଆଣିବ,
ହୁଁ।
ଏଡରେ ଅଣ୍ଡା ଭାଙ୍ଗିକି ପକେଇବ। ଆଉ ଯାହା ଅଦାର ରସୁଣ କଞ୍ଚା ଲଙ୍କା ସବୁ ଛେଚିକି ସବୁ ପକେଇବ ସେଠରେ ସେଠରେ ସେମିତି ଲଙ୍କା ସବୁ ଯାହା ମସଲା ସବୁ ପକେଇକି ତାକୁ ଗୋଳେଇକି କଲର ଯଏ ଫୁଡ କଲର ଯିଏ ଚାହିଁବ ପକେଇବ ନହେଲେ ଏଟା ନ ପକେଇଲେ ବି ଚଳିବ। ପକେଇକି ତାକୁ ଟିକେ ସମୟ ରଖିଦବ ଏଟା ଏଟା ହାତ କୁ ଟିକେ ଅଠା ଅଠା ଟାଇପ ର ଲାଗିବ ତାପରେ ତେଲରେ ଟପ୍ ଟପ୍ ଟପ୍ ଟପ୍ କରିକି ଛାଣିଦବ ଆଉ। ତାପରେ ହେଇଯିବ ଆଉ। ଅ ଆଉ ଆଜି କଣ ରୋଷେଇ ହେଇଛି ତମର?
ଡାଲମା ଭଜା କଣ ଗୋଟେ ହାଇଥିବ। ଦିନରେ ହେଇଥିଲା ସରୁଆଳ ତରକାରୀ।
ବର
ହ ଭାଇ ଆଁ
ହୁଁ ଆଇଗଣ
ସବୁ ବେଳେ ସାଧା ହୁଏ। ବାଇଗଣଟା ମୁଁ ଖାଏନି ମୁଁ ବାଇଗଣଟା ବାଛିଦିଏ।
ବାଇଗଣ ଖାଇଲେ କଳା ପଡ଼ିଯିବ।
ଭାଇଗଣ ରା ଭଲ ଲାଗେନି ଖାଇବାକୁ।
ଏବେ ଏତିକି ଦେଇଛି ଏରା ମରିଯିବ ଇଏ ହେଇଯିବ।
ସେଠି ଗଲେ ତ ସବୁ ଖାଇବାକୁ ପଡିବ ସେଠି ବାହାରିଲେ ଆଉ ତ ହବନି।
ହଁ ସବୁ ଜିନିଷ ଖାଇବାକୁ ପଡିବ ନା ଆଉ ଗୋଟେ ଜିନିଷ ଖାଇବ। ଖାଇବେନେଇ ଆଉ ଟେ ଜନିଷ ଖାଇବି। ଆ ସମସ୍ତେ ଯାହା ଖାଇବେ ତାର ସମସ୍ତେ ଭଲ। ହଁ ସମସ୍ତଙ୍କର ଯାହା ହେଇଥିବ। ସବୁ କିଛି ଖାଇବାକୁ ପଡିବ।
ହ ହୁଁ।
ଜଣଙ୍କ ପାଇଁ ଗୋଟେ ରୋଷେଇ କରିବ ଆଉ ଜଣଙ୍କ ପାଇଁ ଆଉ ଗୋଟେ ରୋଷେଇ କରିବ।
ହଁ ନା ଏଟା କଣ କହିଲ ନା ମେସ୍ ଫେସରେ ରହିଲେ ତେଗୁଡାକ ହଁ ହେଇପାରିବ। କିନ୍ତୁ ତାପରେ ଘରେ ହଉ କି ହଷ୍ଟେଲ ଫଷ୍ଟେଲରେ ହଉ। ସେଠି କଣ ହେଇପାରିବ କି ସେଠି ଯାହା ହବ ସମସ୍ତଙ୍କ ପାଇଁ ସମାନ ହବ।
ହୁଁ।
ହ ଆଉ ଘରେ ସବୁ ସୁ ଭଲ।
ହଁ।
ହଁ। ଆଉ କେତେବେଳେ ଖାଇବା ତାହେଲେ କେତେବେଳେ?
ଖାଇବୁ ଆଉ ତମେ ମ୍ୟାରେଡ ନା ଅନମ୍ୟାରେଡ?
ଅନମ୍ୟାରେଡ। ହବାକୁ ଯାଉଛି ଆଉ।
ହଉ ଆଉ।
ହୁଁ। ହେଇନି ହବାକୁ ଯାଉଛି ଆଉ।
ନେଗ୍ଲେ ଅଛି କି?
କ କହିଲେ?
ରେଡି ହେଇକି ଅଛି କି?
ହଁ ସେଇ ଟାଇପର ଆଉ ଦି ତିନିଟା ଅଛି ଆଉ ଯୋଉଟା ଗୋଟେ ଫାଇନାଲ ହେଇଯିବ ଆଉ। ନେକ୍ସଟ ବାହାଘର ସିଜିନି ବେଳକୁ ଆଉ।
ଆ ଆ ହେଉଛ
ଉଁ ହୁଁ ହୁଁ ହୁଁ।
ହଁ ତ ଖା୍ୟ ହଉ ଦେଖିଛ
କ କହିଲେ?
ସାଧବ ବୋହୁ ଦେଖିଛ ଟି?
ସାଧବବୋହୂ ଫିଲ୍ମି?
ନା ନା ଏ ଯୋଉ ନାଲିଆ ନାଲିଆ ସାଧବ ବୋହୂ। ହୁଁ ହୁଁ ହୁଁ।
ଏଇ ଯଉ ବର୍ଷା ଦିନରେ ଜୋରୋ ବାହାରନ୍ତି ତ?
ହଁ ହଁ।
ସେଗୁଡା ଆଗରୁ ତ ଦେ ଦେଖିବାକୁ ଇଏ ହଉଥିଲା ଏଇନା ଆଉ କୋଉଠି ଆଉ ଘରେ ଆ ଘରେ ତ ରହିଲୁ ସେନା ବାହାରେ ସେରା ଯେତେବେଳେ ବର୍ଷା ହବ ଯୋଉ ଫାଙ୍କା ପଡିଆ ମାନଙ୍କର ସେରେ ଦେଖାହବ। ଆଉ ଏଇନେ ତ ସିଆଡେ ଯାଇ ହଉନି ସେଆଡେ ଗଲେ ହ ଦେଖିବାକୁ
ହୁଁ।
ଠିକ ବର୍ଷା ଦିନ ଷ୍ଟାର୍ଟ ହେଲେ ସେଗୁଡା ସବୁ ଆସିବେ ପଡିଆରେ ସବୁ ହ
ହଁ ହୁଁ
ହୁଁଁ
ଅଜବ ଅଜବ ସେ ଗୋଟେ ବି ଆମ ଭଳିଆ ନା। ବଞ୍ଚିବା ପାଇଁ ସିଏ ଆଇଚି। ହାଲୋ ଏମିତି କଟି ଯାଉଛି ହାଲୋ। ତାହେଲେ ତମେ ତ ସବୁ କିଛି ଜିତି ଯାଇଥିବ ଆଉ। ଭଲ ରୋଷେଇ ବାସ ସବୁ କରୁଛୁ ଆଉ ତାହେଲେ ଆଉ